ଦୋକାନରେ ଆଉ କଣ କଣ ସବୁ ବିକ୍ରି କଲେ ଭଲ ହବ?
ହଁ ଦୋକାନରେ କିନ୍ତୁ ଯୋଉଟା ମାନେ ପଇସା ଆସିବା ପାଇଁ ଯୋଉ ଚି ଚିଠା ଟା ମରା ହବ ସେ ଚିଠା ଟା ମୋର। ହେଲା ତା ପରେ ମୋର ମାନେ ମୋ ଆଉ ଖାତାକୁ ଆସିବ ପ -ପଇସା ଠିକ୍ ଅଛି? ଆ ଯେହେତୁ ମୁଁ ତମକୁ ରଖିଛି ମୋ ହିସାବରେ ମୁଁ ତମକୁ ପଇସା ଦେବି। ତାପରେ ତମେ ଯଦି ଆଗକୁ ତମ ତରକାରୀ ଲୋକ ମାନଙ୍କୁ ଭଲ ଲାଗିଲା ତାହେଲେ ତମ ପଇସା ବଢ଼ିବ ଆଉ, ସେଇ ଅନୁସାରେ ଆଉ।
ଦରମା ଆସ୍ତେ ଆସ୍ତେ ମୋତେ ଦବ।
ହଁ ତ ଆମେ ସାତ ଦିନିଆ ପଇସା ତମକୁ ଦେଇଦବୁ ତମେ ଆଗ ଆସ ତମକୁ ଖାଇବା ଅ ତ ମୁଁ ତମକୁ ସାତ ଦିନିଆ ପଇସା ଦେବି ତମେ ଖାଇବ ଆଉ ରହିବ ଆମ ଘରେ? ଠିକ୍ ଅଛି?
ହଁ।
ଆଉ ତମେ କଣ କରିବ ବୋଲି, ତମେ ଆଗକୁ ଆଉ କଣ କିଛି କରିବ ବୋଲି ଭାବିଛ?
ନା ମୋ ଜୀବନରେ ତ ମୁଁ ଆଉ କଣ କରିବି ବୋଲି କିଛି ଭାବିନି। ତମେ ଯୋଉ ଦୋକାନରେ ମତେ ଜାଗା ଟିକେ ଦବ ସେଇ ଦୋକାନ ରେ ଭାବୁ ଛି ମତେ କଣ କଣ ଭଲ ଭଲ ବନେଇ ଆସିବ ଖାଇବା ତ ସେଗୁଡା ସବୁ ତାର ଗୋଟେ ଚିଠା କରିବି ସେଇ ଯୋଉ ଗୁଡାକ ଟିକେ ମାନେ ଯୋଉ? ହ ଖାଦ୍ୟ ଗୁଡାକ ମୋ ଦ୍ଵାରା ଟିକେ ଭଲସେ ହୁଏ ସେଇଗୁଡା ଟିକେ ଅଧିକ କରିବା ଆଉ ତା ସହିତ ଗୋଟେ
କୁହ?
ତା ସହିତ ଗୋଟେ ଭଲ ଜିନିଷ ଆଡ୍ କରି ପାରିବା ଅଣ୍ଡା ଚପ୍। ଆ ମାନେ ଅଣ୍ଡା ଚପ୍ ଟା ମତେ ବି ବହୁତ୍ ଭଲସେ ଆସେ।
ହଁ। ଦିନ କଣ ହେଇଛି ନା ଆମେ ମ-ଆମର ମୁଁ ଆଉ ମୋ ସାଙ୍ଗର ଯାଇଥିଲୁ ଗୋଟେ ଜାଗାକୁ ତ ସେଠି ସେମିତି ଅଣ୍ଡା ଚପ୍ ଭଳିଆ ଦେଖାଗଲା ମାନେ ସିଏ କଣ ହେଇଥିଲା ଅଣ୍ଡା ଉପରେ ହଳଦିଆ ହଳଦିଆ କଲର୍ ଗୋଲ ଗୋଲ ହେଇଥିଲା ତ ମୁଁ ଭାବିଲି ଆଳୁଚପ୍ ମୁଁ କହିଲି ଭାଇ ଆଳୁଚପ୍ କେତେ ଟଙ୍କା? ମତେ କହୁଛନ୍ତି ଏଇଟା ଆଳୁଚପ୍ ନୁହଁ ଏଇଟା ଅଣ୍ଡାଚପ୍। ମୁଁ କହିଲି ଅଣ୍ଡା ଚପ୍ କହିଲା ହଁ? ତାପରେ ତା ପାଖରେ ସେଠି ସିଙ୍ଗଡ଼ା ଥୁଆହେଇଥିଲା। ମୁଁ କହିଲି ହଉ ତାହେଲେ ଭାଇ ସିଙ୍ଗଡା କେତେ ଟଙ୍କା? ମତେ କହୁଛନ୍ତି ଏଇଟା ସିଙ୍ଗଡ଼ା ନୁହେଁ ଏଟା ଚିକେନ୍ ସିଙ୍ଗଡା। ମୁଁ କହିଲି ଭଗବାନ୍ ଏମିତି ବେଜିତ୍। ତାପରେ କଣ ସେଠି ଗୋଟେ ଥୁଆ ହେଇଥିଲା ପକୁଡ଼ି ଟାଇପ୍ ର? ତାପରେ ମୁଁ କହିଲି ଆଉ ଏଇଟା ନା ଏଇଟା ଚିକେନ୍ ପକୋଡା ମୁଁ ମୁଁ ଲାଜରେ ମୋ ମଥା ତଳକୁ ହେଇଗଲା। କାରଣ ମୁଁ ଆଳୁ ଚପ୍ କୁ ମାନେ ଅଣ୍ଡା ଚପ୍ କୁ ଆଳୁ ଚପ୍ କହିଥିଲି। ବୁଝିଲ?
ଚିକେନ ପକୋଡା ପୋକୁଡ଼ି ଚିକେନ ପକୋଡା କୁ ଆଉ ତମେ ପକୁଡ଼ି ବୋଲି କହିଦେଇଛ।
ହଁ ସେ ସେଇଭଳିଆ ଛୋଟ ଛୋଟ ହିଁ ହେଇଥିଲା। ମତେ ଲାଗିଲା ପିଆଜି ରେ ସେଇଟା ହେଇଛି।
ତ ସେ ତ ଚିକେନ ପକୋଡା ଥିଲା।
ହଁ ଆଉ ଏବେ ମାନେ କୁହ।
ଦୋକାନ ଅଛି ରୋଡରେ ମାନେ ରାସ୍ତା କଡରେ ଦୋକାନ ଅଛି। ଏବେ ଛୋଟ ଛୋଟ ଦୋକାନ ସବୁ କରିଛନ୍ତି। ଯେମିତି କି ଚା ଦୋକାନ ହଉ ନହେଲେ କିଏ ପାନ ଦୋକାନ କରିଥିବ। ଯୋଉ ବି ଦୋକାନ ଅଛି ସେ ଗୋଲାପୀ ସ୍ୱଳ୍ପ ଗୋଲାପୀ ରଙ୍ଗର ତା ହଳଦିଆ ହଳଦିଆ ନାଲି ଧଳା ଏମିତି ସବୁ ଲାଇଟ ଲଗାଇ ଦେଇଛନ୍ତି। ଦୋକାନ ର ଆକର୍ଷଣ ଏମିତି ବଢୁଛି ଯେ ଯଦି ଜଣେ ଚାହୁଁ ନଥିବ ତାର ଇଚ୍ଛା ହବ କି ନାଇଁ ଭ ଦୋକାନରେ ଟିକେ ରହିଯାଇ କଣ ମିଳୁଛି ଦେଖିଦିଏ।
ହଁ ହଁ ବା ସେଇଭଳିଆ ସଜେଇଲେ ବି ହବ କାରଣ ଆମେ ଯେମିତି ପରିବା କଟା ଉପରେ ନିର୍ଭର କରେ ଆମ ତରକାରଟା କେଉଁ ତରକାରାରେ ଆମେ କେମିତିଆ ପରିବା କାଟିବା। ସେମତି ସି ସେମିତି ଦୋକାନ ରେ କେମିତିଆ ସଜେଇଲେ ଭଲ ହବ ସି ସେମିତି ସଜେଇଛନ୍ତି ଆଉ।
ହଁ ଗୋଟେ ଛୋଟ ଦୋକାନ ଟା ଅଛି। ଚା ଦୋକାନ ଛୋଟ ଦୋକାନ ତ ଅଛି ଚା ଦୋକାନ।
ହଁ
ରେ ଗୋଟେ ପାନ ଦଉଛନ୍ତି କିନ୍ତୁ ଅଧିକାଂଶ ଚା ପାଇଁ ହିଁ ସେ ଦୋକାନ ଟା ପ୍ରସିଦ୍ଧ। ତ ସ ରାସ୍ତା କଡେ ଅଛି ଗାଡି ନା ମତେ ପାନ ଖାଇବାକୁ ଭଲ ଲାଗେନି।
ଖାଇଥିଲ ଏଥର ନା ମୁଁ ଖାଇନି।
ହଁ ଖାଇଲ ଆଉ ଖାଇଲନି ଦୋଳି ଖେଳିଛ?
ନା ଦୋଳି ବି ଖେଳିନି ଆମର ସେମିତି କେହି ଝିଅ ମାନେ ନାହାନ୍ତି ନା। ସେଥିପାଇଁ
ଯେ ବାହାରେ ବି ଦୋଳି ନଥିବ ଆ ଦୋଳିକି ଯଦି ସଜା ହେଇନଥିବ ଟିକ କୁଆଡେ ଯାଇ ନ ପାରିବ ତାହେଲେ ଘରେ ହି ଯଲଦି ତାହେଲେ ଗାଡ଼ିକି ଦୋଳି କରିକି ବସି ପାରିବ ଯେମିିତିଛୋଟ ପିଲା ବସନ୍ତି।
ହଁ ସେଇଟା ଆଗରୁ ଆମର ଘରେ ବି ହଉଥିଲା ଆମେ ଏମତି ଲୁଗା ଓହଳେଇକି ବସି ପଡୁଥିଲୁ ହଲୁଥିଲୁ ଟିକେ ତାପରେ କନା ଦୋଳି ଭାବିକି ଟିକେ ମନ ଖୁସି ହେଇଯାଉଥିଲା ଆଉ। ଆଉ ଆମେ ଯୋଉ ଗୁଗୁନୀ କରିଆ ସେ ଗୁଗୁନି ଦିର ଟିକେ ଦବା ତରକାରୀ ଟିକେ ଦବା ଗୁ ମାନେ ଯୋଉ ଗୁଗୁନୀ ଦେଇଥିବା। ତା ଦେହରେ ସେ ଟିକେ ଭଲ ଲାଗିବା ପାଇଁ ଆମେ ଟିକେ ଚଟଣି ର ପାଣି ଟିକେ ଦେଇଦେବ ମାନେ ଚଟଣି ଟିକେ ଅ ତା ଦେହରେ ଟିକେ ଦେଇଦବା ସିଏ ଭଲ ଲାଗିବ।
ନା ନା ଚଟଣୀ ଦେଲେ କଣ କହିଲ? ଆ ଚଟଣି କାହାକୁ ପସନ୍ଦ ଆସିପାରେ ନ ଆସିପାରେ କାହିଁକିନା କିଏ ଖାଆନ୍ତି କି କିଏ ନ ଖାଆନ୍ତି ଚଟଣୀ ସମସ୍ତଙ୍କୁ ଭଲ ଲାଗେନି। ଯୋଉତାକୁ ପୁରା ଖୁଚ୍ ଖୁଚ କରିକି ପିଆଜ ଟା କାଟିଦବା ଆ ରଖିଦବା। ଆଉ ତା ସହିତ କଞ୍ଚା ଲଙ୍କା ପୁରା ଖୁଚ ଖୁଚ କରି କାଟିଦବା। କଞ୍ଚା ଲଙ୍କା ଆଉ ଟିକେ ଧଣିଆ ପତ୍ର ହଁ। ଖାଲି ପଚାରିକି ଦବା। କୋଉଠି ଖାଇ ମାନେ ଯାଇଥିଲ ଗୋଟେ ଯ କି ଖାଇଲ।
ହଁ ମୁଁ ଏଇ ଯାଇଥିଲି ଗୋଟେ ପାଖ ଜାଗାକୁ। ସେଠି ଆମେ ମୋର ମୋ ସାଙ୍ଗର ଖାଉଥିଲୁ। ସିଏ ଆମ କୁ ଦେଇଥିଲା କଣ କହିଲ। ଛୋଟ ଛୋଟ ମାନେ ଏତେ ଛୋଟ ଯେମିତି ଜନ୍ମ ହେଇଥିବ ବର୍ଷେ ଛୁଆ ଟ ଖାଇବା ତାକୁ ସେ ଛୋଟ ଛୋଟ ଦେଇଥିଲା ଛଅ ଟା ଆଉ ଦେଇଥିଲା ବରା ବରା ତ ବଡ ବରା ନୁହଁ ଛୋଟ ଛୋଟ ବରା ଯେମିତିକା ତିନି ଟିକିଆ ବରା। ଦେଇଥିଲା ତା ଦେହରେ ଟିକେ କଣ ତରକାରୀ ଦେଇଦଲା ନେଲା ତିରିଶ ଟଙ୍କା। ମାନେ ମୁଁ ଦେଖିକି ଚକିତ। ତାପରେ କଣ କଲୁନା ସେତିକି ଖାଇସାରିଲା ପରେ ଆଉ ଟିକେ ତର କାରି ମାଗିଦେଲି ପଇସା ଉଠେଇବା ପାଇଁ। ତ ମୁଁ ଭାବୁଛି ଆମେ ଫାଷ୍ଟ ଭଲ ଭଲ ଏମିତି କରିକି ଦବା। ତାପରେ ଟିକେ କମେଇଦବା ଆଉ।
ଟିକେ ଅଧିକ ଦେଇଦବା ତା ପ୍ରଥମେ ପ୍ରଥମେ ଟିକେ ଅଧିକ ଦେଇଦବା।
ହଁ।
ତାପରେ ଟିକେ ଆମେ ମାନେ ଲୋକ ସମସ୍ତେ ଜାଣିଗଲା ପରେ ତାକୁ ଟି କେ କମ୍ କରିଦବା ଆଉ ନହେଲେ ଲାଭ କେମିତି ଉଠିବ ପୁଣି କଷ୍ଟର ପୁଣି ପରିଶ୍ରମର ଫଳଟା ସେ ତାକୁ ପାଇବାକୁ ପଡିବ ନା।
ହଁ ସତରେ କିନ୍ତୁ ପକେଇଲେ ଭଲ ହୁଅନ୍ତା। କଣ କରିବା ଭାଗ୍ୟର ବିଡ଼ମ୍ବନା।
ହଁ ସେଇଟା ବି ଠିକ କଥା।
ଅଜଣା ଜାଗାରେ ପକ
ହଁ ଅଜଣା ଜାଗାରେ ଯେମତି ଆମକୁ କେହି ଚିହ୍ନି ନଥିବେ।
ହଁ।
ସେଥିପାଇଁ ପୁଣି ସମୟ ଥିବା ଦରକାର। ନିଜର କାମ ସବୁ ସାରିକି। ସମସ୍ତଙ୍କୁ ସମୟ ଦେଲା ପରେ ନିଜର ପୁଣି କାର୍ଯ୍ୟ ଅଛି। କଲା ପରେ, ତାପରେ ଯାଇକି ସମୟ ସେତିିକି ମିଳିବେ ମିଳିଲେ ସିନା କରିକି ଦବା।
କରିବ ହଁ, ଆଉ ଚାରିଆଡେ ତ ହାତ ଦେଲେ କିଛି ବି ହବନି।
ହଁ ତାପରେ ଆମେ ଏ କିନ୍ତୁ କରିବା।
ହଁ ଯଦି ବି କେବେ ବୟସ ହେଇଗଲା କେବେ ପଇସା ଦରକାର ହେଲା, ତମେ ମତେ କହିବ।
ହଁ।
ମୁଁ ସବୁ ଛାଡି ଛୁଡିକି ବରା ଦୋକାନ ଦେବି।
ହଁ ସେଟା ତ ସେଟା ତ ଠିକ କଥା। ଆମେ କଣ ସବୁ ରୋଷେଇ ଶିଖି ନାହାନ୍ତି କି ଆମେ ତ ଶିଖିଛନ୍ତି, ତାପରେ ଆଜି ନହେଲେ କାଲି ବି ଯଦି କୋଉଠି କାମ ବି କିଛି ଆମ କୁ ନ ମିଳିଲା, ତଥାପି ବି ଆମେ ଗୋଟେ ଦୋକାନ ଦେଇକ ଟିକେ ଆରାମରେ ବସିକି ସେଠି କିଛି ରୋଜଗାର କରିପାରିବା। ନହେଲେ ଚା ତ ଆମକୁ ଭଲସେ ଆସିଛି ନା।
ହଁ ମୁଁ ଏଇ ପରୀକ୍ଷା ଦବାକୁ ଯାଉଥିଲି, ଯୋଉ ବାଟରେ ଯାଉଥିଲି। ସେଠି କେ ମାନେ ଗୋଟେ ସ୍ତ୍ରୀ ଲୋକ ହିଁ ଥିଲା, ସେ ଦୋକାନ ପକେଇଥିଲା। ତ ତାର ଦିନକୁ ତ ବହୁତ ଭଲ ଇନକମ ହଉଥିବ। ମାନେ ବାହାରେ ତମେ ଗୋଟେ ସ୍ତ୍ରୀ ଲୋକ ହେଇକି ବି, ଭଲ ରୋଜଗାର କରିପାରିବ।
ହଁ। ସ୍ତ୍ରୀ ଲୋକ ଯୋଉଠି ଦୋକାନ ଦିଅନ୍ତି କେହିଲୋକ ତାଙ୍କ ପାଖରେ କି ସେ ଯୋଉ ଗରାଖ ଥାନ୍ତି ତାଙ୍କ ପାଖେରେ ଅଧିକ ଲୋକେଯାନ୍ତି ଥାଏ ସେଟା ମାନେ ସ୍ତ୍ରୀ ଲୋକ ନା ମାନେ ରାନ୍ଧିବାର ଜଣା ଟିକେ ଭଲସେ ଜଣାଥିବ, ଆଉ ଦେଖ ସେଠି ବହୁତ ଭଲରେ ତାକୁ କରିଥିବେ ପରିଷ୍କାର ଭାବେ କରିଥିବେ।
ହଁ।
ସେଇ ଜାଗାକୁ କେତେ ଲୋକ ଜାନ୍ତି ଖାଇବାକୁ।
ଆଉ କଣ? ଇଏ ବାହାରେ କେହି ତ ଲୋକ ଦେଖା ଯାଉନାହାନ୍ତି। ମୁଁ ଏକା ଛାତ ଉପରେ ଅଛି।
କିଛି ଅସୁବିଧା ନାହିଁ।
କିଛି ଓସାଥିଲା କିି? ଆଜି କିଛି ଓସାଥିଲାକି? ଏଠି ହୁଳା ହୁଳି ପଡୁଥିଲା।
ଆଜି ଲକ୍ଷ୍ମୀ ନାରାୟଣ ଲକ୍ଷ୍ମୀ ନାରାୟଣ ବ୍ରତ।
ଲକ୍ଷ୍ମୀ ନାରାୟଣ ବ୍ରତ, ମୁଁ ତ ଆଜି ନଖ କାଟି ଦେଇଛି।
ଆ ଖେ ନାଇଁ ସେମିତି ସ୍ତ୍ରୀ ଲୋକ କରନ୍ତି ବ୍ରତ, ଯେମତିକି ସୁଦଶା ବ୍ରତ।
ଯୋଉଟା କି ରବିବାର । ତାଙ୍କର ଗୋଟେ ଓଷା ମାନେ ଗୋଟେ ଦିନ ଥାଏ ଦିନ ରେ ସିଏ
ମୁଁ ସେଇ କଥା ଭାବୁଥିଲି।
ମତେ ଜଣେ ଦିଦି କହିଥିଲେ ମାନେ ଜଣେ ବଡ ଭଉଣୀ ହେବେ। ସିଏ କହିଥିଲେ କି ତାଙ୍କର ଆଜି ଓଷା ଅଛି ବୋଲି, ଲକ୍ଷ୍ମୀ ନାରାୟଣ ଓଷା ତାପରେ ମୁଁ ଜାଣିଲି କି ଆଜି ଏ ଗୋଟେ ଉଷା ଅଛି।
ହଁ ଆମର ଯେ ପତା ସାଙ୍ଗ ଅଛନ୍ତି। ସେପଟ ରୁମରେ ତମେ ତାଙ୍କ ସହିତ ବି କଥା ହେଇପାରିବ। ନା କଣ କହୁଚ ମୁଁ ରଖୁଚି ତାହେଲେ?
ଅଁ।